ଅ।
ହ୍ୟାଲୋ।
ଆଜ୍ଞା ନମସ୍କାର।
ନମସ୍କାର କେମିତି ଅଛନ୍ତି?
ହଁ ମୁଁ ଭଲ ଅଛି ଆଉ ଆପଣ କେମିତି ଅଛନ୍ତି?
ହଁ ମୁଁ ବି ଭଲ ଅଛି।
ଆଚ୍ଛା କଣ କରୁଛନ୍ତି? ନାଇଁ ମୁଁ କିଛି ନାଇଁ ଅଛି ଘରେ ଏବେ ସୋଇଛି ଆଉ।
ଛାଡିଛି ବାହାରେ
କିଛି ନାହିଁ ମଧ୍ୟାହ୍ନ ଭୋଜନ ସାରିକି ସୋଇଛି ଘରେ ଆଉ।
ଓହୋ। ଏବେ ଖାଇଲ ନା କଣ ତିନିଟା ପଇଁତିରିଶ ହେଇଗଲାଣି ଆହୁରି।
ନାଇଁ ଖାଇବା ତ ଦିଟା ବେଳକୁ ଖାଇଛି ଯେ ଏବେ ଶୋଇଥିଲି ଆଉ।
ଓହୋ ଆଉ କଣ ରୋଷ
ଆଜ୍ଞା ଆଜି ଆମର ରବିବାରଟା ତ ଆମିଷ ହେଇଥିଲା ଆଉ। ହ୍ୟାଲୋ। ହଁ ଆବାଜ ଆସୁଛି?
ହ୍ୟାଲୋ। ଶୁଭୁଛି କି ହଁ ହଁ ଏବେ ଶୁଭିଲା।
ହଁ। ଆଜି ଆମର ଆମିଷ ଖାଦ୍ୟ ହେଇଥିଲା ଆଉ ରବିବାରଟା ନା ସେଥିପାଇଁ
ଓ ମାନେ ଆମିଷ ତ ହେଇ ନ ଥିଲେ ସାଧା ଆକା ହେଇଥିଲା।
ହଁ ହେଲା ଆଉ କୁଆଡେ ବାହାରେ ଅଛନ୍ତି କି?
ହଁ ମାନେ ଘରୁ ଏପଟେ ଜଷ୍ଟ ବାରି ଆଡ ଟିକେ ବୁଲାବୁଲି କରୁଛୁ ଆଉ।
ହଁ ହେଲା ଭଲ କଥା ଏ କଣ କି ଏ ପକ୍ଷୀର କିଚିରି ମିଚିରି ଶବ୍ଦ ଶୁଭୁଛି ତ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ, ଶୁଭୁନି କି?
ହ୍ୟାଲୋ।
ହ୍ୟାଲୋ।
ହଁ ମୋ କଥା ଶୁଭୁଛି ନା ନାଇଁ? ମାନେ ମଝି ମଝିରେ କିଛି ସମସ୍ୟା ହଉଛି କି?
ନାଇଁ ସେମିତି କିଛି ତ ସମସ୍ୟା ହେଉନାହିଁ। ଆପଣଙ୍କ କଥା ଭଲସେ ସୁ ଶୁଭୁଛି। ମୋ କଥା ଶୁଭୁଛି ଆପଣଙ୍କୁ?
ନାଇଁ ମାନେ ମଝି ମଝିରେ କେତେ କେତେବେଳେ ଆପଣଙ୍କ କଥା ମାନେ ଶୁଭୁନି।
ଅ ହଁ ଆଜି ନେଟୱାର୍କର ସମସ୍ୟା ଟିକେ ରହୁଛି ତ ସେଥିପାଇଁ ସେମିତି ଅସୁ ଅସୁବିଧା ହେଉଥିବ ଆଉ।
ହଁ ନାଇଁ ଆମର ବି ବର୍ଷା ଟିକେ ହଉଛି ମାନେ ଘର ଭିତରେ ରହିଲେ ତ ଏତେ ଭଲସେ ଶୁଭିବନି ସେଇଟା ପାଇଁ ଆମେ ବି ବାହାରକୁ ଆସିଚି।
ହଁ। ଆଜିକାଲି କହିଲେ କଣ କି ଏବେ ଆଷାଢ଼ ମାସ ପାଖେଇ ଆସିଲାଣି ନା, ତ ଏବେ ଲଘୁଚାପ ତ ଜାଣିଥିବେ ଆ ଆପଣଙ୍କ ପଟେ ବି ହଉଥିବ। ଗ ବିଗତ ଚାରି ପାଞ୍ଚ ଦିନ ହେଲାଣି ଲଘୁଚାପ ଚାଲିଚି ତ ସେଥିପାଇଁ ନେଟୱାର୍କ ର ମଧ୍ୟ ଅସୁବିଧା ସାମ୍ନା କରିବାକୁ ପଡୁଛି।
ହଁ, ଆମର ବି ଏପଟେ ଏପଟେ ତ ବେଶୀ ସେଇ ମାନେ ନେଟୱାର୍କ ସମସ୍ୟା ତ ବହୁତ। ମାନେ ଏମତି ଖାଲି ଦିନରେ ବି ଠିକ୍ ସେ ଶୁଭା ଯିବନି ଆଉ ଏବେ ତ ବର୍ଷା ହେଇଚି ତ ଛାଡ ନ କହିଲେ ଭଲ।
ହଁ, କଣ କରିବା ଆଷାଢ ମାସ ଆସିଗଲେ ତ ବର୍ଷା ନିହାତି
ହୁଁ, ହୁଁ, ହଁ ପର ନାଇଁ ମାନେ ଏତେ ତ ବର୍ଷା ହେଇନଥାନ୍ତା। ଆମର ବି କେତେ ଗତ ସପ୍ତାହେ ହେଇଗଲାଣି ବର୍ଷା ହଉଚି ଯେ ହଉଚି ଯେ ହଉଚି ଦିନ ରାତି ଚାଲିଚି ଗୋଟେ ଆମର ଏପଟେ। ନାଇଁ ଗୋଟେ ଦିନ ଦି ଦିନ ଏମିତି ଛାଡିକି ଗୋଟେ ବର୍ଷା ହେଲେ ଭଲ ଲାଗିବ ହେଲେ। ଏଇଟା ପୁରା ଲଗାତାର ଚାଲିଚି ନା। ତ ବିରକ୍ତିଆ ବି ଲାଗିଲାଣି। କୁଆଡେ ଗୋଟେ ବାହାରି ହଉନି। କଣ ଗୋଟେ ଭଲ ରୋଷେଇ ପାଇଁ ବଜାର୍ ଯାଇ ହଉନି। ସ୍କୁଲ କଲେଜ ଗଲାବେଳେ ବି ଟିକେ ସମସ୍ୟା।
ବର୍ଷା ହେଲେ ଏମିତି ତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ନା ଘରୁ କୁଆଡେ ଯାଇ ହେଉଛି ନା ଘରେ ଆଗେ ବସି ଟିକେ ରହି ହଉଚି।
ହଁ ସେଇଟା।
ଆଉ କଣ କି ଆମର ଚାଷୀ ଭାଇ ମାନେ ମଧ୍ୟ କଣ କି ବର୍ଷା ଋତୁକୁ ଅନେଇ ବସିଥାନ୍ତି। ତ ସେମାନଙ୍କ ମନ ଅଧିକା ଖୁସି ଥିବ ନିହାତି।
ହଁ ସେଇଟା ତ ନିହାତି।
କାହିଁକିନା ପ୍ରତ୍ୟେକ ଜିନିଷର କିଛି ସୁବିଧା ଅଛି ମାନେ ତାର କିଛି ଅସୁବିଧା ତ ଥିବ ହିଁ।
ଆଜ୍ଞା। ହଁ ମାନେ ମୁଁ ଖାଲି ମୋ କଥା କହିଲି। ଘରେ ତ ଖୁସି ଅଛନ୍ତି ମାନେ ଆମର ବି ଚାଷ କଣ କରା ହୁଏ ନା। ଏବେ ଆମର ତଳି ବୁଣା ସରିଲାଣି। ମାନେ ବର୍ଷା ହେଲା ପରେ ଗୋଟେ ଦିନ ପରେ ବୁଣା ହେଇଥିଲା। ତାପରେ ବହୁତ ଜୋର ଖରା ହେଲା ତ ଘରେ ବି ଚିନ୍ତା କରୁ ଥିଲେ ଆଉ ହବ ନା ନାଇଁ ଠିକ୍ ସେ। ଏବେ ବର୍ଷା ଠିକ୍ ହେବାରୁ ଆମର ତଳି ବି ଟିକେ ଟିକେ ଉଠି ଆସିଲାଣି। ମାନେ ଦେଖିଲେ ଖୁସି ଲାଗୁଛି। ମାନେ ପରିଶ୍ରମ ବେକାର ଯାଏନି।
ଆଜ୍ଞା ନିହାତି। ମନ ଖୁସି ତ ଲାଗିବ ହିଁ। ଯେତେବେଳେ ଆମକୁ କୁ କର୍ମର ଫଳ କଣ କି ସୁଫଳ ମିଳିଥାଏ।
ଆଜ୍ଞା।
ଆପଣ ଚାଷବାସ କରନ୍ତି ଆପଣଙ୍କ ଘରେ?
ହଁ ଆମର କରନ୍ତି ମାନେ। ଆମର ଏମିତି ଅଛନ୍ତି ବଟ ଜେ ମାନେ କରନ୍ତି ଚାଷ ବି ମାନେ ଜମି କଣ ଅଛି ନା ପୂର୍ବବର୍ଷ ଆମର କରାହେଇନଥିଲା ତ ଆମର ମାଟିରେ ବି ମାନେ ଆମର ଯେତେବେଳେ ଏଇ ପନି ପରିବା କଣ ଲଗେଇଲେ ଏତେ ଭଲସେ ହେଲାନି ତ ଘରେ ସବୁ ହୁଁ ଭାବିଲେ ଆଉ କରିବା କଥା ନହେଲେ ଏତେ ସାରା ଜମି ଗୋଟେ ଖାଲିରେ ରହିବ ଫୁଲ ଲାଗିବନି କ
ଆଜ୍ଞା ନିହାତି ଚାଷ ବାସ କରିବା କଥା ଯେହେତୁ ଆମେ କଣ କି ମାଟିର ମଣିଷ ମାଟିରେ ହିଁ କଣ କି ଖ
ହଁ ପରା
ଆପଣ ପନିପରିବା ବି ଚାଷ କରନ୍ତି?
ହଁ ସେଇଟା ଆମର ସବୁ ବର୍ଷ ଯେମିତି ମୁଁ ଧାନ କଥା କହୁଥିଲି ପୂର୍ବର୍ଷ ଲଗେଇ ନଥିଲି। କିନ୍ତୁ ପନିପରିବା ଆମର ଯେମିତି ବି ଲଗା ହୁଏ ମାନେ ଆମର ପ୍ରାୟତ ଆମେ କିଣିକି ମାନେ ଆମର କିଣା ଏକା ହୁଏନି। ପ୍ରାୟ ଏଇ ଘରେ ଆକାର ଲଗା ହୁଏ। ଆଉ ଆମେ ଏବେ ବାହାରେ ରହୁଛୁ ତ ଆମେ ଟିକେ କିଣିକି ଖାଉଛୁ ନହେଲେ ଘର ଲୋକ ଆସ ପାରୁନାହାନ୍ତି ନା ଏଇ ବର୍ଷା ବି ଲାଗିକି ରହିଛି। ଆଉ ଘରେ ବହୁତ କାମ ବି ତ ଆସି ପାରୁନାହାନ୍ତି ତ ପରିବା ଆଣି ପାରୁନାହାନ୍ତି ଆଉ। ଏଇ ଟମାଟୋ ବାଇ ଆଳୁ, ଏଇ କଞ୍ଚାଲଙ୍କା ଆହୁରି କୋବି ବି ଆମର ଲଗା ହେଇଥିଲା ଏଇଟା ତ କୋବିର ଋତୁ ନାହିଁ ହେଲେ ବି ଆମର ଥିଲା ଏବେ ସରି ଆସିଲାଣି ସବୁ।
ନିହାତି ଖରା ଦିନିଆ କୋବି ବି ଲଗାନ୍ତି।
ହଁ ହଁ ସେଇଟା ଆମର ଏତ ତେ ଯେ ଆଉ ଲଗା ହେଇନି ମାନେ ଲଗା ହେଇଥିଲା ନା ସରି ଗଲାଣି ଆଉ ଆମର ଗାଁ ଗହଳିରେ ବୋଲେ କଣ ବିକିବାର ତ ତାଙ୍କର ଉଦ୍ଦେଶ୍ୟ ନଥାଏ ଦେଇ ଦିଅନ୍ତି ସାହି ପଡିଶାଙ୍କୁ ମାନେ ହଁ ଆମର ହେଇଛି ତ ଆପଣ ବି ନେଇଯାଆନ୍ତୁ ସେମାନେ ବି ନେଇ ଆସନ୍ତି ସମ୍ପର୍କୀୟ ବନ୍ଧୁ ବାନ୍ଧବ କିଏ ଆସିଥିଲେ ସେମାନେ ବି ନେଇକି ଯାଆନ୍ତି। ଅଧିକ ପରିମାଣରେ ହେଲେ ବି ଖାଲି ଖାଇବାଟା ନା ମାନେ କିଛି ଗୋଟେ ଆର୍ଥିକ ଭାବରେ କିଛି ବ୍ୟବହାର ହୁଏନି ଆଉ
ଆଜ୍ଞା ଆପଣ କିଛି ବିକ୍ରୟ ପାଇଁ ତାହେଲେ ଉପାର୍ଜନ କରନ୍ତି ନାହିଁ
ନାଇଁ ନାଇଁ ମାନେ ଆମେ କହୁ ହେଲେ ଘର ଲୋକ କୁହନ୍ତି କଣ କରିବ ସେଥିରେ ଦେଇଦେବା ସାହି ପଡିଶା ତାଙ୍କୁ ସମ୍ପର୍କ ଭଲ ରଖିବାର ଅଛି।
ଆଜ୍ଞା ନିହାତି ଆଜି ଆପଣଙ୍କର ପାଖରେ କୌଣସି ଜିନିଷ ଯଦି ଅଧିକା ମାତ୍ରାରେ ଅଛି ଯଦି ଆପଣ ତାହା ଦେଇଥିବେ ତି କହିଲେ ସେମାନଙ୍କ ପାଖରେ କିଛି ଯଦି ଅଧିକା ମାତ୍ରାରେ ଥିବ କହିଲେ ସେମାନେ ମଧ୍ୟ ଗୋଟେ ଦିନ କିଛି ଆପଣଙ୍କୁ ଦେବେ
ହଁ ସେମିତି ପରା ମାନେ ସେମାନେ ଦିଅନ୍ତି ଆମେ ବି ମାନେ ଗାଁ ଗହଳିର ଏଇ ସମ୍ପର୍କ ତ ଯେମିତି ବି ମାନେ କିଛି ରୋଷେଇ ହେଇଥିଲେ ବି ସେମାନେ ଦେବେ ଏକତା ତାଙ୍କ ଭିତରେ ଅଧିକ ତ ମାନେ କିଛି ରୋଷେଇ ହେଇଥିଲେ ଦେବେ କିଛି ନୂଆ ଫଳ ହେଇଛି ଦେବେ କିଛି ପର୍ବପର୍ବାଣୀ ରେ ବି ଏମତି କିଛି ଉପହାର ଦେଇ ଦିଅନ୍ତି ମାନେ ଉ ଉପହାର ତ ଖାଲି ମାନେ ଯୋଉମାନେ ବହୁତ ନିଜର ସେମାନଙ୍କୁ ଦିଅନ୍ତି କିନ୍ତୁ ସାଇ ପୋଡିଶାଙ୍କୁ ଖାଇବା ଦେଇଦେବେ ସବୁଦିନ ନାଇଁ ଆମର ଏଇଟା ହେଇ ଆପଣ ନିଅନ୍ତୁ ଆଉ ସେମାନେ ବି ଦେବେ ଏଟା ଚାଲି ରହିଥାଏ ଆଉ
ଆ ଆମର ଏମିତି ଥାଏ ଯେ ଯଦି କିଛି ଜିନିଷ ଆମେ କୌଣସି ପାତ୍ରରେ ଦେଇଥାଉ ତ ସେ ପାତ୍ର ଖାଲି ପାତ୍ର କୁ ଫେରାନ୍ତି ନାଇଁ। କିଛି ନା କିଛି ସେଥିରେ ଦିଅନ୍ତି ଏକା।
ବେଳେ ବେଳେ ତ ଲାଗେ ମୁଁ କଣ ଏଇଟା ଦେଇଯିବି। ଆଉ ବେଳେ ବେଳେ ଭାବୁ ଖାଲି ତ ଦେଇ ହବନି କିଛି ଗୋଟେ ଦେଇଦବା କଥା। ତ ଘରେ ତ, ହଁ। ହଁ ପୁରା ଖାଲି ପାତ୍ର ତ ପିଇବାକୁ ଦିଅନ୍ତିନି ଏକା। ତ ବେଳେ ବେଳେ ଟିକେ ଖରାପ ଲାଗେ। ମାନେ ଆମେ ଏବେ ବାହାରେ ରହୁଛୁ ନା ତ ଏଇଠି ଦେବା ପାଇଁ ପଡୁଛି ମାନେ ଆମେ ଏତେ ଭଲ। ରୋଷେଇ ହେଇନଥାଉଛି ଆମକୁ ମାନେ ଏମିତି ଫ୍ୟାମିଲି ର ଗୋଟେ ଦେଇଥିବେ ଯାହାର କି ବହୁତ ବଢିଆ ସ୍ଵାଦ ଆସୁଥିବ ଖାଦ୍ୟରୁ ଆଉ ଆଁ ଆମେ କଣ ରୋଷେଇ ଭଲ ଭାବରେ ଆସୁନଥିବ ଗୋଟେ। ଦେବା ପାଇଁ ଟିକେ ମନରେ ଭଲ ଲାଗୁନି ଆଉ।
ସଙ୍କଚ ଆସି ଯାଉଛି।
ହଁ ସେଇ ଆ।
ଆଜ୍ଞା କଣ କରିବା? ଯଦି କଣ କି ଭଲ ପାଇବା ଥି ଥିବ ତା ହେଲେ ସେ କଣ କି ସେ ଖାଦ୍ୟ ଯେମିତି ଥାଉ ନା କାହିଁକି ସ୍ନେହ ଭରାରେ ସେ ଆପଣେଇ ନେବ।
ହଁ ସେଇ କଥା ସେମାନେ ମୁଁ ଆମେ ବି ଗୋଟେ ଦିନ କହିଥିଲୁ ଆଉ କଣ ଏଇଟା ଦବୁ ମାଉସୀ ବୋଲି କହ କହିଲେ କଣ ଆମେ କିଛି କହୁଛୁ ନା କଣ? କିଛି ନାଇଁ। ତମ ବୟସ ସେମିତି ତମେ ରୋଷେଇ କରି ଜାଣିବନି। ଆମେ ତ ଖାଇଦେବୁ। ଆମେ ବେଳେ ବେଳେ ଆମିଷ କଣ ହେଇଥିଲେ ଟିକେ ଦେଇଦଉ ଆଉ। ପ୍ରାୟ ସାଧା ତାଙ୍କୁ ଆଳୁଭଜା ଟିକେ ଭଲ ଲାଗେ ତ ଆମେ ଟିକେ ଦେଇଦେଉ ନହେଲେ ତାଙ୍କର ପ୍ରାୟ ଦିଅନ୍ତି। ଆମର ସେଇ ଚିନ୍ତା ଆମେ ଏଇ ମାନେ ସେ ପ୍ଲେଟ ଟା ଫେରେଇବୁ କେମିତି? ମାନେ କଣ ଦବୁ?
ହଁ ଏଇଟା ତ ଚାଲିଛି ଆଉ। ଆଉ ଆପଣ କିଛି ପଶୁପକ୍ଷୀ ପାଳନ କରିଛନ୍ତି କି?
ହଁ ହଁ। ଆମେ ଚାଷ କରାହଉଛି ମାନେ ତ ଅଛି। ହଁ ହଁ, ଆଜିକାଲି ଦୁନିଆରେ ବହୁତି ଉନ୍ନତି ପାଇଁ ମାନେ ଗାଡି ମଟର ବ୍ୟବହାର କରିକି ଚାଷ କରୁଛନ୍ତି। ମାନେ ଆମର ଗାଁ ଗହଳ ଅଞ୍ଚଳ ନା ତ ଆମର ବଳଦ ଅଛି। ଛେଳି ବି ଅଛି। ଆଉ ଆମର କୁକୁଡା ଯାଏ ବି ଅଛି। ତ ବେଳେ ବେଳେ କୁକୁଡା ମାରି ଦେଇକି ଖାଇ ଦଉଛୁ। ନହେଲେ ଛେଳି ବି ବେଳେ ବେଳେ ସେମ ତି ହଉଛି। କିନ୍ତୁ ପ୍ରାୟତଃ ଆମେ ତାମାନେ ଆମର ପଶୁଆଙ୍କୁ ମାନେ ଏଇ ବଳଦ, ଗାଈ, ଗୋରୁ ଏମାନଙ୍କୁ ବହୁତ ସନମାନ। ମାନେ ବହୁତ ସନମାନ। ତାଙ୍କର ଗୋଟେ ପର୍ବ ଆସେ। ରାକ୍ଷୀ ପୂର୍ଣ୍ଣିମାରେ ସେମାନଙ୍କୁ ମଧ୍ୟ ରାକ୍ଷୀ ବାନ୍ଧି ଦିଅନ୍ତି।
ଆମର କଣ କି ଓଡ଼ିଆ ପର୍ବରେ ପର୍ବାଣୀରେ କହିଲେ ଗୋମାତାକୁ ତ ଅଧିକ ଗୁରୁ
ହଁ ବହୁତ। ମାନେ ତାଙ୍କୁ ଯେମତି ବହୁତ ସନମାନ। ମାନେ ଏତେ ଭଲ ଖାଦ୍ୟ ଦିଆ ହୁଏ ଯେ କୁହନି ଆଉ ଅଲଗା ମାନେ କିଛି ପର୍ବ ଯଦି ନାହିଁ ବାସ୍ ତୋରାଣୀ ଦେଇଦିଅ।
ହ
ସେମତି ହୁଏ ଆଉ ହେଲେ ଆପଣଙ୍କର କେମିତି କଣ ମାନେ ଆମର ଯେମତି ଚାଷ କଣ କରାହୁଏ? ଆପଣଙ୍କର କିଛି କରାହୁଏ କି?
ହଁ ଆମର ବି ଏତେ ବିଲ ତ ନାହିଁ। କିନ୍ତୁ ଆମର ଯେତିକି ଜାଗା ଅଛି ସେ ସେଥିରେ ଆମେ ଆମ ପାଇଁ କିଛି ମାନେ ଘରୋଇ ଖାଇବା ପାଇଁ ଏକା ଆମେ କିଛି ଉପାର୍ଜନ କରିଥାଉ। ଯେମିତିକି ଟମାଟୋ, ପିଆଜ। ଆଉ ବାଇଗଣ ଏମିତି ଛୋଟ ଛୋଟ ଯେ ପନିପରିବା। ଯଉଟା କିି ଆମର ନିତିଦିନିଆ ଖାଦ୍ୟରେ ବ୍ୟବହାର କରାଯାଏ।
ହଁ ଭଲ ମାନେ ଆଜିକାଲିର ଖାଦ୍ୟ ତ କେମତି ପନିପରିବା ତ ଏମତି ସାର ବ୍ୟବହାର କରାହଉଛି ନା ଘର ପନିପରିବା ହିଁ ଦେହ ପାଇଁ ସ୍ଵାସ୍ଥ୍ୟକର ଆଉ
ଆଜ୍ଞା ନିହାତି। ଆପଣଙ୍କ ସହିତ କଥା ହେଇକି ବହୁତ ଖୁସି ଲାଗିଲା।
ଆଉ ମତେ ବି ଭଲ ଲାଗିଲା।
ଧନ୍ୟବାଦ।
ଧନ୍ୟବାଦ।